ହଁ ନମସ୍କାର।
ହଁ ନମସ୍କାର। କଣ କରୁଥିଲେ?
ହଁ ମାନେ ଆମର ପରେ ଟିକେ ବର୍ଷା ତ ହଉନି କିନ୍ତୁ ପାଗ ଟା ଟିକେ ବର୍ଷା ଯେହେତୁ କରୁଛି ମୁଁ ଟିକେ ଆଳୁଚପ୍ ଟିକେ କରିବି ଭାବୁଥିଲି ଆଉ।
ଓହୋ ଆଉ ଘରେ ବନେଇବେ।
ହଁ ବାହାର ଜିନିଷ ତ ମାନେ ଖାଇବା ପାଇଁ ଆମକୁ ଭଲ ଲାଗେନି। ସେଥିପାଇଁ ମୁଁ ଯାହାବି ଘରେ ହିଁ କରେ। ତ ସେଥିପାଇଁ ଏବେ ପ୍ରସ୍ତୁତି ଚାଲିଛି କରୁଛି ଆଉ।
ଓହୋ ଆଳଚପ ଟା କେମିତି କଣ କରିବେ?
ଆଳୁ ଚପଡା କର ଆମର ପ୍ରଥମେ ଆଳୁ ଟାକୁ ସିଝେଇ ଦେଇଛି। ସି ସିଝଇ ଦେଲା ପରେ ସେଟା ଯେତେବେଳେ ସିଝିଯିବ ଉୁଁ ହୁଁ ମୁଁ ପ୍ରଥମେ ବେଶ ଶନ ଆଉ ପାଣି ଟିକେ ଚୁଣ୍ଡ ଲୁଣ ଆଉ ମାନେ ଯାହା ଇଚଛା ପକେଇବାରେ। ଟିକେ ହଁ ମୁଁ ତାଇଁରେ ବ୍ଲାକ୍ ସର୍ଟ ମଧ୍ୟ ପକେଇ ଦେଇଥାଉଛି। ସେଟା ଗୋଳେଇଦବେ ରଖିଥିବେ। ସେଇଟା ଗୋଟେ ପନ୍ଦର କୋଡିଏ ମିନିଟ ରହିବ ତାପରେ ଯଦି ଆପଣ ଆଳୁ ଚପଡା ଛାନିବେ ଭଲ ଲାଗିବ। ସେଥିପାଇଁ ରଖିବେ ଥାଉଛି। ଆଳୁର ର ମସଲା ତାପରେ ତିଆରି କରିବି ଯୋଉ ସିଝା ଆଳୁକୁ ନେଇକି। ପ୍ରଥମେ ତେଲ ଟିକେ ପକେଇବି। ତେଲ ପକେଇଲା ପରେ କଞ୍ଚା ଲଙ୍କା ଟିକେ ଦେ ହଳଦୀ ଗୁଣ୍ଡ ଆଉ ମର୍ଚ ଗୁଣ୍ଡ ଟିକେ ଦେଇଦେବି ଏ କଲର ଆସିଯିବ। କଲର ଆସିଲା ପରେ କଟା ହେଇଥିବା ଦିଟି ଗାଜର ଆଉ ମାନେ ଟିକେ ହଁ କଣ ତୁ ସେଟା ଦିଆଯାଏ। ବାଦାମ ଭାଜିକି ରଖିଥିବ।
ଆଉ ତା ସହିତ ଯଦି ଆପଣ ପିଆଜ ରସୁଣ କଣ ଇଚଛା ପକେଇ ପାରିବେ। ନାଇଁ ସେମିତି ମଧ୍ୟ କଲେ ଭଲ ଲାଗେ। ଆଉ ଟିକେ ମେସିଆ ପତ୍ର ଛୁଙ୍କ ଦେଇଦେଲେ ବାସ୍ନା ହବ। ଆଳୁ ପ ପେଇଦ ତାକୁ ଦମ ବନେଇଦଲା ପରେ ମାନ ଆଳୁଡା କୁ ଟିକେ ଭଲସେ ପାଗ ଯେମିତି କରିବେ ଯେମିତି ସେ ଟିକେ ଗୋଲ ଗୋଲ ଟାଇପ ର ହବ, ତାପରେ ଗୋଲ ଗୋଲ ହେଲା ପରେ ବେସନ ରେ ତାକୁ ବୁଡେଇକିଏ ଛାନିବି। ତାପରେ ତ ସେଟା ବଢିଆ ସୁଆଦିଆ ଲାଗିବ। ଆଉ କଞ୍ଚା ଲଙ୍କା ଟିକେ ଛାଣି ଦେଇଥିବେ। ଆଳୁଚପ୍ ସହିତ କଞ୍ଚା ଲଙ୍କା ତା ସହିତ ଚା। ଏ ପାଗରେ ପିଇବା ପାଇଁ ଭଲ ଲାଗିବ ଆଉ ଖାଇବା ପାଇଁ ମଧ୍ୟ ସେଇଟା ଭଲ ଲାଗିବ। ବର୍ଷାକୁ ଉପପଭୋଗ କରିକି ପିଇବି ଆଉ ଖାଇବି ଆଉ।
ହୁଁ ହୁଁ ଏଇନାକ ପାଗ ବି ଭଲ ଦେଇଛି ଏଇନାକି ଏଇ ପାଗରେ ଛଣା ଛୁଣ ଗୁରା ଖାଇବାକୁ ଟିକେ ଭଲ ଲାଗିବ। ଅଲଗା ପାଗରେ ତ ଖାଇବାକୁ ଏତେ ଭଲ ଯୋଉ ଖରା ହଉ ଥିଲା ସେ ଖରାରେ କିଛି ହିଁ ଭଲ ଲାଗୁନଥିଲା ଖାଲି କହିବ ପଖାଳ ମଣିଷ ଖାଉଥିଲା। ମୁଁ ତ ତିନି କହିଆକୁ ଗଲେ ଖାଏ ହଉଛି ଦିଥର ଆମ ରାତିରେ ଖାଏ ସକାଳେ ବି ଖାଏ, ବାରଟା ବେଳେ ବି ପଖାଳ ଖାଏ। ଗରମରେ ଇ ଛଣାଛଣି ମାନେ ତେଲୁଆ ଜିନିଷ ପହିଲା ମାନେ ଖାଇବାକୁ ଟିକେ ଅବାଗିଆ ଲାଗେ, ଗରମରେ ଖାଲି ସି ଜେଇକି ନହେଲେ ପୋଡ଼ିକି ତ ଭଲ ଲାଗେ। ଏଇ ସିଜନ ଟେ ବର୍ଷା ବର୍ଷା ହେଲାଠୁ ଟିକେ ଚଟପଟା ଖାଇବା ପାଇଁ ଇଚ୍ଛା ହଉଛି। ଯେମତି ତମେ କହିଲେ ଆଳୁ ଚକଟିକା ସେମିତି ଖାଇବା ପାଇଁ ଇଚ୍ଛା ହଉଛି। ବନେଇବା ଆମର ତ ଏଠି ଏ ଆମର ମାମା ବତୁରେଇ ଥିଲେ ବିରି, ବିରି ବାଟି ଦେଇଛନ୍ତି। ଆଜି ଆମର ବରା ଆଉ ବରା ଛଣା ଯିବ। ଦେଖେ ଅଧା ଦହିବା ଦହିବରା ହବ ଅଧା ହଉଛି ଖାଲି ବରା ହବ, ଆମ ଢେଙ୍କାନାଳ ଏପଟେ ବରା ଫେମସ ତ ସେଥିପାଇଁ ଆମର ବରା ଫରା ଟିକେ କେ ଯା ଇଏ ହେଲେ ବି ବରା ଦିଟା ଛାଣିଦବା।
ହଁ, ଢେଙ୍କାନାଳ ବା ବରା ଫେମସ ମୁଁ ଏଇଟା ଶୁଣିଥିଲି। ଆଉ ଥରେ ଏମିତି ଯାଇଥିଲି ତ ହଁ, ଥରେ ଯାଇଥିଲି ଚାରି ଦିନ ରହିଛି ତ ମୁଁ ସେତେବେଳେ ବରା ଖାଇଥିଲି।
ଓହୋ।
ଚାରି ଦିନ ବରା ଖାଇଛି।
ଆମର ସବୁ ଜିନିଷରେ ବରା। ତିଆରି କରିଦିଅନ୍ତି, ମାନେ ଖାଲି ସୁଜିରେ ବି ବରା
ପିଆଜ, ରସୁଣ ର ଯୋଉ ଗୋଟେ ଦୁକାନ ଅଛି ସେଠି।
ହଁ।
ହଁ, ତାଙ୍କ ଦୁକାନ ରେ ସବୁ ମିଳୁଥିଲା ସେଠି ଖାଇଛୁ।
ସେଇଟା ବା ଯୋଉ କହନ୍ତି ବିଶ୍ଵ ପ୍ରସିଦ୍ଧ ବରା ଯୋଉ ତାଙ୍କର ଇଏରେ ଅଛି। ସେଟା ଫେମସ ବରା ଦୋକାନ ଟା।
ହଁ, ସେଇଠୁ ଖାଇଥିଲି।
ତାଠୁ ବି ଏଇ ଯୋଉଁ ହଁ, ଯାହା ହେଲେ ବି ଦୋକାନ ବରା ଅପେକ୍ଷା ଘର ବରା ଅରା କି ବେଶୀ ଟେଷ୍ଟ ଲାଗେ, କାରଣ ଢେଙ୍କାନାଳରେ ବିରି ବରା ଫେମସ। ଆଉ କଣ ବରାରେ ଅଧିକାଂଶ କଣ କରନ୍ତି ଚାଉଳ ମିଶେଇ ଦିଅନ୍ତି ତ ସେଥି ପାଇଁ ବରାଟା ଟିକେ ସେପଟ ବରା ସେଇ ବରାଟା ଟିକେ ଅଲଗା ଲାଗେ। ଯୋଉଟା ତ ଖାଲି ବିରି ଗୋଳା ହେଇଥିବ କିଛି ପଡିବନି ସୁଜି ଚାଉଳ ଫଳ କିଛି ପଡିବନି ଖାଲି ବିରି ଟା ବାଟିଦବେ ଟିକେ ହାର୍ଡ କରିକି ବାଟିବେ। ହଁ, ଖାଲି ବିରିରେ ହିଁ ବରାଟା ଫେମସ। ଚାଉଳ ମିଶାନ୍ତି କାରଣ ବି ରେଟ୍ ଟା ଅଧିକ ନା ଆଉ ତାକୁ କଣ୍ଟ୍ରୋଲ ନାଇଁ ସୁଜି ବି ମିଶନ୍ତି ସୁ ଜି ଚାଉଳ ଏଇ ଦିଟା ମିଶା ଯାଏ କିନ୍ତୁ ଖାଲି ଯୋଉଟା ବରା କରନ୍ତି ଖାଲି ବିରି ଆଉ ସେଟାରେ ଖାଲି ଧଣିଆ ପତ୍ର କଞ୍ଚା ଲଙ୍କା ଏତିକି ଆଉ ଆଉ ଲୁଣ। ଆଉ କିଛି ଆଉ ଜିରା ଗୁଣ୍ଡ ଏତିକି ପଡ଼େ ଆଉ କିଛି ପଡ଼ିବନି ସେଇଟା କରିକି ଛାଣନ୍ତି ସେଇ ବରା ଟା ହଉଛି ବହୁତ ଭଲ ଲାଗେ। ମାନେ ଟିକେ ସଫ୍ ଭିତର ଟା ପୁରା ସଫ୍ଟଥିବ ଉପର ଟା ପୁରା ତାକୁ ଟିକେ ଧିମି ଆଞ୍ଚି ରେ ପକେଇ ପକେଇ ପକେଇ ପକେଇକିନା ଏଟା ଟିକେ ଲେଟ ହୁଏ। କିନ୍ତୁ କରନ୍ତି ସେ ବରା ଟା ବହୁତ ଟେଷ୍ଟଥି ଲାଗେ ସେ ବରାଟା ହଉଛି ଦହିିବରା ପାଇଁ ବହୁତ ବଢିଆ ରହେ। ଖାଲି ପାଣି ରେ ପକେଇ ଦେଇକି ନା ହଁ। ପାଣି ରେ ପକେଇକି ଉ ଥେଇକିନା ଖାଲି ଦହିରେ ପକେଇକି ଛୁଙ୍କ ଯୋଉମାନେେ ଚାହୁଁଥିବେ ମାରିବେ ନହେଲେ ଚା ଛୁଙ୍କ ଚାହିଁଲେ କରିବେ ନହେଲେ ଖା ମ ତାଙ୍କୁ ଭଲ ଲାଗେନି ଏ ଯଉ ଛୁଙ୍କ ଦେଇକିନା ଏଇାର
ହଁ ହଁ।
ହ
ଆପଣଙ୍କର ଏବେ ଆବାଜ ଟା ମତେ ଠିକ ସେ ଶୁଭା ଯାଉନି।
ହ୍ୟାଲୋ।
ଆପଣଙ୍କ ସହ
ଏବେ ଶୁବିଲା?
କୁହନ୍ତୁ? ହୁଁ।
ହଁ ମୁଁ କହିଲି ଆପଣ କେବେ ଆସିବେ ଢେଙ୍କାନାଳ କୁ ଯଦି ଏଇଠିକି ଆସିବେ ଆମ ଘରକୁ ଆସିବେ ମୁଁ ଆପଣଙ୍କୁ ବିରିବରା କରିକି ବନେଇକି ଖୋଇବି।
ହଁ ହଁ ନିଶ୍ଚୟ ଆସିବି ଆଉ ସେଠି ତ ଯେହେତୁ ବରା ବ ବିକ୍ଷାତ ସେଥିପାଇଁ ଆମେ ମୁଁ ଯୋଉ ଖାଇଥିଲି ସେ ଦୋକାନ ର ନାଁ ବୋଧେ ବି ବିଖ୍ୟାତ ବରା।
ହଁ ବିଖ୍ୟାତ ବରା ଆତ ନା।
ହଁ ସାଇଟରେ ଦିଟା ଦୋକନ ଥିଲା ବିଖ୍ୟାତ ବରା ଆଉ ସାଇଟ ରେ ଆଉ ଗୋଟେ ଦୋକାନ ଥିଲା।
ହଁ ବିଖ୍ୟାତବରା ଦିଟା ତାଙ୍କର ଆ ଗୋଟେରେ ହୁଏ ବିନା ପିଆଜ ରସୁଣ ଗୋଟେରେ ହୁଏ ପିଆଜ ରସୁଣ ତା ସାଇଡ ଦୋକାନ ଟାରେ ପିଆଜ ରସୁଣ ହୁଏ। ତାଙ୍କର ଯୋଉ ମେନ୍ ଇଏଟାରେ ଯୋଉଟ ସେ ବସନ୍ତି ସେଟାରେ ବିନା ପିଆଜରସୁଣ ହୁଏ।
ହୁଁ, ହୁଁ, ହୁଁ ହଁ ଭା ମୁଁ ସେଇଠୁ ଆ, ଖାଇଥିଲି।
ଅ, ଯୋଉ ତାଙ୍କର ସେଟା ଇଏ ମାନେ ସେଇଠୁ ଅଧିକାଂଶ ଲୋକ ଖାଆନ୍ତି ଆଉ। ହଁ ପା ଭଲ ଲାଗେ ଆଉ। ଆପଣ ଢେଙ୍କାନାଳ ଆସିଥିଲେ କେବେ ମାନେ କୋଉ ବର୍ଷ?
ଢେଙ୍କାନାଳ ଏବେ ଯାଇଥିଲି। ମାନେ ଅବିମ୍ ଦାସ
ଓହୋ! ଦୁଇହଜାର ପଚିଶ?
ହଁ।
ଓହୋ,
ପଚିଶ ରେ ଗୋଟେ ମାଆଙ୍କ ଘରେ ରହିଥିଲେ ଆଉ।
ଓହୋ, ଭଲ ଆଉ କୋଉଦିନ ଆସିଲେ ଆ, ଆସିବେ ଆମ ଘରକୁ, ଆମ ଘରୁ ଆସିବେ ଆମେ ଏଠି ଏଠି ତୋମ କାଜୁ ତର କେ ତୋମ କାଜୁ ଗଛରେ ବି ଦେଖିବ ତୋମେ କାଜୁ ଗଛ ଦେଖିନ। କାଜୁ ତରକାରୀ ଆଉ ବରା ଖାଇ ଖାଇକିନା ଯିବେ ଆଉ।
ହଁ ନିଶ୍ଚୟ ଆପଣ ମୋତେ କହିଛନ୍ତି ଆଉ ଡାଙ୍ଗ ଘରକୁ ଏତେ ଶ୍ରଦ୍ଧାରେ ଡାକିଚନ୍ତି। ତ ମୁଁ ନିଶ୍ଚୟ ପହଞ୍ଚିବି। ମାନେ ବରା ସହିତ କାଜୁ ତରକାରୀ ଖାଇହବ ନା କି କେବଳ ସେଇ ଯୋ ଆଳୁ ତରକାରୀ ଖାଇହବ?
ବରା ସହିତ, ବରା ସଇ ତ ଆଳୁ ତରକାରୀ, କାଜୁ ସିଜନ୍ ଟା ଅଲଗା ସେ ହଉଚି ଶୀତ ଦିନେ। ଏ ନଭେମ୍ବର ଡିସେମ୍ବର ବଳୁକୁ ହେତେଳୁ କାଜୁ ଟା ମାନେ ତାର ମଞ୍ଜି ଟା ବାହାରି ଯାଇଥାଏ। ତା ଭିତର ମଞ୍ଜି ଟା, ମାନେ କାଜୁଟା ହେତେଳୁ ହୁଏ। ଖରା ଦିନକୁ ହେଟା ତାର ବିକ୍ରି ହୁଏ ଆଉ ଶୁଖି ଶୁଖି ଶୁଖି ଶୁଖି ମାନେ ତରକାରୀ ଟା ହୁଏ ଯେ ଏ ନଭେମ୍ବର ଡିସେମ୍ବର ବଳୁକୁ ଆମେ ଏ ତରକାରୀ ଟା ଖାଇ ହୁଏ। ତାପରେ ଏ କଲାଳୁ କାଜୁ ଟା ଶୁଖି ଯାଇଥାଏ ଆଉ କାଟି ହୁଏନି ତାକୁ।
ହଁ।
ଏଇ ଟାଇମ୍ ରେ ଆସିବେ ଆପଣ ଖାଇ ଖୁଆକିନା ଯିବେ।
ହୁଁ, ହୁଁ ନ ଆଉ କମ ଦିନି ରହିଲା ଆସିବି ଆଉ।
ହଁ, ହଁ।
ହଁ, ହଁ। ଆପଣ ମୋତେ ବି ଖ୍ୟାତ ବରାଡୁ ବି ଅଧିକ ଯଦି ସ୍ଵାଦିଷ୍ଟ ଖୁଆଇବେ ତ ଆହୁରି ଭଲ ଲାଗିବ ମୋତେ ଆଉ। ମୁଁ ଆମ ଘରେ ଆସିଲେ ମୋତେ ଦହିବରା ଖାଇବା ପାଇଁ ବହୁତ ଭଲ ଲାଗେ। ତ ମୋତେ ବନେଇବା ଟା ଠିକ ସେ ଆସେନି ସେ ଯୋଉ ବରା ଟା ତାର ଟିକେ କେତେବେଳେ ଆଣ୍ଟ ହେଇଯାଏ। କେତେବେଳେ ପୁରା ନରମ ହେଇଯାଏ।
ଓହୋ, ଆମ ଏଇଠି ଆସି ଯୋଉ କଣ ବରା ଟା ତରକାରୀ ଟାଇପ୍ ର ଯୋଉଟା ଖାଇବାକୁ ଭଲ ଲାଗେ ନା ମିଠା ବରା?
ନାଇଁ ତରକାରୀ।
ଓହୋ! ତରକାରୀ ସହିତ ସେଟା ବି ମୋତେ ବି ବହୁତ ଭଲ ଲାଗେ ତରକାରୀ ସହିତ।
ହଁ ମାନେ ରାଗ ରାଗ ଟିକେ ଆମ୍ବଳିଆ ଆମ୍ବଳିଆ ଲାଗିବ।
ହୁଁ।
ହୁଁ ହୁଁ।
ଖାଇବାଟା ଭଲ ଲାଗେନି ଆଳୁ ସହିତ ଭଲ ଲାଗିବ ଆସିବେ ଆପଣ। ଏଇଠି ବନେଇକିନା ଖାଇ ଖୁଆକିନା
ହଁ ହଁ ମୁଁ ବି ଆପଣଙ୍କୁ କିଛି ସାହାଯ୍ୟ କରିବି ମିଶିକି ବନେଇବା ଆଉ।
ହଁ ହଁ ହଉ ଆଉ ରଖୁଚି ଆଉ ପରେ କେତେବେଳେ କଥା ହବା ଆଉ।
ହଉ ଆଉ ରଖନ୍ତୁ ପରେ କେତେବେଳେ କରିବେ ମଉସା ମାଉସୀଙ୍କୁ ମୋର ନମସ୍ କାର ଜଣେଇଦେବେ। ହୁଁ ହଉ।